ନମସ୍କାର, ତମ ନା କଣ?
ମୋ ନାଁ ଶ୍ରଦ୍ଧାଞ୍ଜଳି ବିଶାଳ। ଆପଣଙ୍କ ନା କଣ?
ମୋ ନାଁ ହଉଛି ସୌମ୍ୟାଶ୍ରୀ ଲେଙ୍କା। ଆଉ ତମେ କଣ କରୁଥିଲ?
ମୁଁ ଆକ୍ଚୁଆଲି ଆମର ଏ ଟିକେ ଭୁବନେଶ୍ୱର ଆରେ ଟିକେ ବର୍ଷା ହେଇଛି ତ ପାଗ ଟିକେ ଭଲ କରିଥିଲା ବଟ୍ ପୁଣି ଆସ ଦେଖନାଲି ଖରା ହେଇଛି ଟିକେ ବାହାରେ ଏମିତି ଠିଆ ହେଇଛି ଆଉ। ଆପଣ କଣ କରୁଛନ୍ତି?
ହଁ, ସେ ମୁଁ ବି ଭୁବନେଶ୍ଵରରେ ରହୁଛି ନା ତ ଏଠି ବି ସେମ ବର୍ଷା ହେଇଥିଲା। ଆଉ ମୁଁ ବି ଏଠି ଟିକେ ବର୍ଷ ହେଇଥ ଥଣ୍ଡା ଲାଗୁଛି ନା ଟିକେ ତ ସେଥିପାଇଁ ମୁଁ ବାହାରେ ଟିକେ ଆସି ବସିଛି ଆଉ ବୁଲୁଛି ଆଉ।
ହଁ ଯାହାଲେ ଟିକେ ଥଣ୍ଡା ପତନ ହଉଥିବ ନା।
ହଁ, ଥଣ୍ଡା ଲାଗୁଛି ନା ଆଉ ବର୍ଷା ଟିକେ ଯୋଉ ହେଇଛି। ଯାହାହଲେ ବି ଥଣ୍ଡା ଲାଗୁଛି।
ଆଉ ଆପଣ କଣ ପଢାପଢି କେମିତି କଣ କରୁ?
ହ ହଁ, ପଢାପଢି ଆମର ଏଗଜାମ କାଲି ଥିଲା ଆଉ ଏଗଜାମ କାଲି ଗୋ ଗଟେ ଏକ୍ଜାମ ସରିଯାଇଛି। ଆଉ ମୁଁ ଗ୍ରାଜୁଏସନ କରୁଛି ନା ବିକମ ର କମର୍ସ ଇ ର। ତ ଆମର ଫାଷ୍ଟ ଆକାଉଣ୍ଟ ଥିଲା। ତ ଆକାଉଣ୍ଟ କାଲି ସରିଯାଇଛି। ଆଉ ଏକ୍ଜାମ ଅଛି ଯାଇକି ସୋମବାରେ ତ ତା ପାଇଁ ପାଠ ପଢୁଛୁ ଆଉ। ସନ୍ଧ୍ୟାବେଳେ ପାଠ ପଢ଼ୁଛୁ ଏବେ ବାସ ବାହାର ଟିକେ ବୁଲଥିଲି ବର୍ଷା ହେଇଥିଲା ତ ସେଇଥିପାଇଁ।
ଆଚ୍ଛା ଆଚ୍ଛା, ହଁ ମୋର ବି ସେମତି ମୁଁଚୁ ମାର୍ସ କରୁଛି ମଥମଟିକସ ଅନର୍ସରେ ତ ମୋର ବି ଏଜାମ ଏବେ ସବୁ ସାଙ୍ଗେ ଚାଲିୁଥିଲା ଆ ପାଇଁ ବର୍ଷା ବର୍ଷା ଟିକେ ପାଗ ହେଇଛି କହିକି। ମୁଁ ଏବେ ଟିକେ ପଢିନି ମୁଁ ସକା ବଳୁ ପଢୁଥିଲି ତାପରେ ଏବେ ସନ୍ଧ୍ୟାରେ ବି ଧୂପ ଦେଇକି ଜଳଖିଆ ଟିକେ ଖାଇକି ପୁଣି ପଡିଆକୁ ବସିବି। ଯାହାହେଲେ ଏକ୍ଜାମ ତ ଇମ୍ପୋର୍ଟାଣ୍ଟ ନା ଯାହାହ ହେଲେ ବି ପଢିବାକୁ ପଡିବ ଆଜିକାଲି ତ ଫେଲ କରିଦ ଦେଉଛନ୍ତି ପିଲାମାନଙ୍କୁ ଜାଣି ବୁଝିକି। ସେମାନଙ୍କର ସବୁ ମାନେ ତାଙ୍କୁେ ଜାଣିବୁଝ କି ହଁ ଫେଲ କରିଦଉଛନ୍ତି ସେଥିପାଇଁ ନିଜେ ଗ ଟିକେ ପଢିବାକୁ ପଡିବ ଆଉ
ହଁ ଯାହା କହିଲେ ଏବେ ତ ଜାଣି ଶୁଣିକି ମାନେ ପିଲାମାନୋନ ଏତେ କଷ୍ଟ କଷ୍ଟ କରି ଯୋଉ ପଢୁଛନ୍ତି ରାତି ଅନିଦ୍ରା ହେଇକି ହେଲେ ବି କିଛି ତଥର ଫଳ ମିଳୁନି ସେ ତାଙ୍କ ମନ ଇଚ୍ଛା ମାର୍କ ଦଉ ହଅନ୍ତି ମନଇଚ୍ଛା କାଟୁ ହନ୍ତି ତମେ ଯେତେ ପଢିକି ଯାଅ ମୋର ଗୋଟେ ସାଙ୍ଗ ସିଏ ଭଲ ପଢ଼େ ତାର ସବୁଥିରେ ଭଲ ଆସିଛି ଏ ପ୍ଲସ୍ ଏ ପ୍ଲସ୍ କିନ୍ତୁ ତାର ଗୋଟେ ଗୋଟ ସବଜେକ୍ଟ ବ୍ୟାକ୍ ଲାଗିଯାଇଛି ସେ କଣ ଏତେ ଖରାପ ପଡିଥିଲା ଯାହେଲେ ସବୁଥିରେ ଏ ପ୍ଲସ ଆଇଛି ସେମାନେ ଯାହାର ସେ ଭଲ ପଡଥିବ ନା
ଲେଖିଛି ତା ଦେହରେ ବି ତାକୁ ବି ମାନେ ଫେଲ କରିଉଛନ୍ତି ନ ଗୋଟେ ପିଲା ଯଦି ବହୁତ ସବୁ ଭଲ ପଡୁଥିବ ବଲେ ଗୋଟେ ଯେ କେମିତି ଫେଲ କରିଦେଇଉଛନ୍ତି ମୁଁ ସେଇଟା କିଛି ବୁଝିପାରୁନି ମାନେ ଜାଣିବୁଝ ଇଚଛାରେ କେମିତି ଗୋଟେ ମର ଫଚର ନା ନହିଁ ସେଇଟା ଆଉ ଯାହାହେଲେ ବି ମାନେ ତାର ଜୀବନ ଏଇଥିରେ ଜଣା ପଡିବ ତା ଘରେ ବି କଣ ସେ ବୁଝିବେ କି କଣ ମାର୍କ ଭୁଲ ଦେଇକ ମାନେ ପିକଚର ଟା ସେମାନେ ହିବେ ନା ମ ଇଏ ପିଲା ଟା ଲେଖି ହିଁ ନାହିଁ ତାକୁ ସେଥିପାଇଁ ହିଁ ମାର୍କ ମିଳେନି।
ହଁ, ଆମର ଟିଚର ମାନେ ଭାବୁଛନ୍ତି ମାନେ ତ ମ୍ୟାାମ ପଚାରୁଥିଲେ କି କଣ ପାଇଁ ତୋର କୋଉଥିରେ ବ୍ୟାଗ ଲାଗିଛି ନା ବ୍ୟାଗ ଲାଗନି? ସେ କଲା ଇକୋନୋମିକ୍ସ ରେ ବ୍ୟାଗ ଲାଗିଛି ମ୍ୟାାମ କହିଲେ ତୁ କଣ ମାନେ ପାଠ ପଢୁନୁ ହଷ୍ଟେଲ ରହୁଛୁ ହଷ୍ଟେଲ ରଣି ଇଏ କରୁଛ ସମସ୍ତେ ଜାଣିଛନ୍ତି କି ପାଠ ପଢନ୍ତିନି କିନ୍ତୁ ଆକ୍ଚୁଆଲି ସେମାନେ ପଢନ୍ତି କିନ୍ତୁ ସମସ୍ତଙ୍କ ମାଇଣ୍ଡରେ ରହିଯାଇଛି କି କି ହଷ୍ଟେଲ ରେ ରହୁଛି ପାଠ ପଢୁନଥିବ ଏୟ କରୁନଥିବ ସେୟଆ କରୁନଥିବ କିନ୍ତୁ ପିଲା ରାତି ସାରା ମାନେ ଅନ୍ୟ ଯାଇକି ଦି ତିନି ଘଣ୍ଟା ସ ପାଠ ପଢକି ଯେତିକି ଲେଖୁନ୍ତି ସେତିକି ରେ କାଟି ଦଉନ୍ତି
ହଷ୍ଟେଲରେ ରହେ ହଷ୍ଟେଲରେ ଆମେ ପଢୁ ଆମେ ବହୁ ସବୁ ପିଲା ଆମ ହଷ୍ଟେଲରେ ପଢନ୍ତି କିନ୍ତୁ ଲୋକମାନେ ସେ ଭାବନ୍ତି ମାନେ ଟିଚର ମାନେ ବି ସବୁ ପିଲାଙ୍କୁ ଦେଖିବା କଥା ନା ସେମାନେ କଣ କରନ୍ତି ନା କିଛିଟା ପିଲାଙ୍କୁ ଦେଖ କ କେ ସେ ମ ଏମିତି ଇଏ ଅନ୍ୟମାନାନଙ୍କୁ ଏମିତି କହନ୍ତି ମ ଯାହାହେଲେ ବି ସେ ପିଲାକୁ ଖରାପ ଲାଗିଥିବ ନା ସେ କେତେ ପରିଶ୍ରମ କଲା ଏତେ ପରିଶ୍ରମ କଲା ପରେ ବି ତାର ଗୋଟେ ଦରେ ବ୍ୟାଗ୍ ଲାଗିଗଲା ମାନେ ତାହେଲେ ଯାହାହଲେ ତ ସେ ଫେଲ ହେଇଗଲା ନା ସେ ଆଉ ସବୁଥିରେ ଏ ପ୍ଲସ ଏ ପ୍ଲସ ରଖିଲେ କିଛି ଫାଇଦା ନାହିଁ ସେ ତ ସେଇଥିରେ ଫେଲ ହେଇଗଲା ଗୋଟେ ରେ ଗୋଟେ ଥରେ ଫେର ହେଇଗଲା ମାନେ ତ ଆମର ଏଥିରେ
ଫେଲ ହେଲେ ବିରେ ଏକ୍ଜାମ ଦେଲେ ଭଲ ମାନେ ଭଲ ମାର୍କ ହବ କି? ସେ ଏକ୍ଜାମ ଦେଲେ ବି ପୁରା ଡେଷ୍ଟିନେସନ ସେଇଟା ହଟିଯିବ। ତମ ମାନେ ଯିଏ ତମ ସାର୍ଟିଫିକେଟ ଦେଖ ଖିବ ସେ କହିବ କି ଆରେ ଆର ତ ଡିଷ୍ଟିନେସନ ହଟି ଯାଇଛି ତ ଭଲ ଜବ୍ ଥୋଡି ନା ତମ କୁ ମିଳିପାରିବ। ତ ଏମାନେ ଥୋଡ଼ି ମ୍ୟାମ ମାନେ ବୁଝୁଛନ୍ତି ଏମାନଙ୍କୁ ପଇସା ମିଳିବା ପାଇଁ କି ଯୋଉଥି ପାଇଁ ତମେ ଜାଣି ଶୁଣିକି କଣ ପାଇଁ ପିଲାମାନଙ୍କ ର ମାର୍କ କାଟୁଛ ସେଇଟା ତାଙ୍କ ଭବିଷ୍ୟତ ନା ନାହିଁ। ତାଙ୍କ ବାପା ମା ବି ପାଟି କରିବେ ଟିଚର ମାନେ ବି କହିବେ ତୁ ପାଠ ପଢୁନୁ ସବୁଆଠୁ ପିଲାମାନେ। ଏଇଥିପାଇଁ ହିଁ ବହୁତ ପିଲା ମାନଙ୍କର ମାନେ ବହୁତ ପିଲାମାନେ ଏଇଥିପାଇଁ ପଢନ୍ତିନି କି କହିବେ ଆମେ ତ ଏତିକି ମାର୍କ କାଟି କଣ ପଢିବୁ ଆମେ।
। ପଏଣ୍ଟ ଅଫ ଭ୍ୟୁ ମାନେ ।
କଟି ଯାଉଛି ତମ କଥା ଟା।
ଆଛା ଆଛା ହଉ। ଆପଣ ହଷ୍ଟେଲରେ ରୁହନ୍ତି।
ହଁ ବା ମୁ ହଷ୍ଟେଲରେ ଭୁବନେଶ୍ୱରରେ ଯେଉଁ ୟୁନିଟ୍ ୱାନ୍। କଲେଜ ଟା କମଳା ନେହୁର କଲେଜ ତାର ହଷ୍ଟେଲ ରେ ରୁହେ।
ହଁ ମୁଁ ବି ସେଇ ହଷ୍ଟେଲ ରହୁଛି ଜାଣିଛନ୍ତି ନା କଣ ହେଇଛି ଆଜି ଆମର କଣ ହେଇଛି ନା ଆମେ ବାଥରୁମ ଗୋଟେ ଟାପ ଟା ହିଁ ପୁରା ଭାଙ୍ଗି ଯାଇଛି। ଟାପ ଟା ଭାଙ୍ଗି ଗଲା ଏବେ ଯେମେୁ ସେ ସଜାଡିବା ପାଇଁ କିଛି ଆସି ତାହେଲେ ଏବେ କଣ ହେଇଛି ନା ଆମ ଉପରୁ ଟାଙ୍କି ଟାକୁ ବନ୍ଦ କରିଦେଇଛନ୍ତି ଭାବନ୍ତୁ ଏବେ ପିଲାଙ୍କର କ । ଏ ଆଜି ନିତ୍ୟକର୍ମ ସେ ତାର ଯିବ ତାକୁ ବାଥରୁମ ଯିବାର ଥିବ ୟା ତାର କିଛି ଗୋଟେ ପ୍ରୋବଲେମ୍ ଅଛି। ତାକୁ ଧୋଇ ଧେଇ ହେବାକୁ ଯିବାକୁ ପଡିବ। ଏ କିଛି କଣ ବି କାରଣ ଆମେ ତ ସବୁ ଝିଅ ପିଲାମାନେ ନା ସମସ୍ତଙ୍କର ତ ସେଇ ଏକା ହିଁ ପ୍ରୋବଲେମ୍ ରହିବ। ଯାହାହଲେ ବି ଗୋଟେ ସିମିଲାର ପ୍ର ପ୍ରବ୍ଲେମ ତ ରହିବ ହି। ତ ଭାବନ୍ତୁ ଏବେ ସେ ଯୋଉ ପାଣି ନାହିଁ ଆମେ ମାନେ କେମିତି କଣ କରିବୁ କିଛି ବି ଜଣା ନାହିଁ। ମାମ୍ ଆମର ଫୋନ ବି ଉଠଉନାହାନ୍ତି କିଛି ବି କରୁନାହାନ୍ତି। ଗୋଟେ ଆମକୁ ମାନେ ଗୋଟେ ଆମକୁ ନିଡ଼ି କରିକି କହୁନାହାନ୍ତି କଣ କେମିତି କରିବେ?
ହଁ ବା ସେମିତି ଆମ ହଷ୍ଟେଲ ବି ଦି ଚାରି ଦିନ ପୂର୍ବରୁ ଏମିତି ମାନେ ପାଣି ପାଇଁ ବହୁତ ପ୍ରୋବ୍ଲେମ ହେଇଥିଲା ଏବେ ତ ଖାଇବା ଟୋଟାଲ ବନ୍ଦ ଆମର। ଆଉ କହୁଛନ୍ତି କି ପ୍ୟାରେଣ୍ଟସ୍ ମାନଙ୍କ ମିଟିଂ କରିବେ ଖାଇବା ଯୋଉ ଇଏ ତେଲ ବଢିଛି ସେଇଥିପାଇଁ ବଢେଇବେ ପଇସା ବୋଲି କିନ୍ତୁ ସେମାନେ ଥୋଡି ନା ଜାଣିପାରୁନ୍ତି ପିଲାମାନଙ୍କୁ କେତେ କଷ୍ଟ ହଉଛି ଖାଇବା ପିଇବାରେ। ବାଥରୁମ ବି ମାନେ ପାଣି ବାହାରୁଛି ବାଥରୁମ ରୁ। ମାନେ ଇଏ ଭାଙ୍ଗିକି ସବୁ ପ୍ରୋବ୍ଲେମ ହଉଛି ସେଥିରେ।
। ସେ ପ୍ରବ୍ଲେମ ନା ମାନେ ମଟର ବି ଖରାପ ହେଇଥିଲା। ତାପରେ ଆମମାନେ ଆଣିଥିଲୁ ଗୋଟେ ଟାଙ୍କର ଆଣିକି ଆସିଥିଲେ ସେଥିରୁ ପୁଣି ପା ବାଲ୍ଟି ରେ ବାଲ୍ଟିଏ ପାଣି ଆମ ମାନେ ବୋହି ବୋହି ଆଣିଲୁ ଉପରକୁ ଯୋଉ ତ ମାନେ ମାନେ ଲାଗିଲା ଆମକୁ ବହୁତ ଟାୟାର୍ଡ ଫିଲ୍ ହେଲା ସେ ଦିନଟା ହିଁ ମାନେ। ଏତେ ଥକା ଥକା ଲାଗୁଥିଲା ନା ଆଉ ଏମିତିରେ ବି କଲେଜ ଯିବାକୁ ପଡୁଛି ଯାହାଲେ ବି ଆଟେଣ୍ଡନେସ ବି ମା ଟର କରେ ଯାହାେଲେ ବି ସବୁବେଳେ ଯିବାକୁ ପଡିବ ଯଦି ସାର୍ ମ୍ୟାମ ମାନେ ନ ଦେଖିଲେ ହେଲେ କହିବେ ବହୁତ ଗାଳି ଦିଅନ୍ତି କି ତମେମାନେ ଆସୁନ ହଷ୍ଟେଲ ପିଲା ପଢିବା କଥା ଇଏ କରିବା କଥା। ତମେ ଆସନ ତମମାନଙ୍କୁ ମାର୍କ ଦିଆହବନି ଇଏ ହବନି ଯୋଉମାନେ ରେଗୁଲାର ଆସୁଛନ୍ତି। ସେମାନଙ୍କୁ ହିଁ ଖାଲି ମ୍ୟାକ୍ ଦିଆଯିବ ବଗେ ଏମିତି ସବୁ ବହୁତ କିଛି ଆମକୁ କହିକି ଗାଳି ଦିଅନ୍ତି। ଆଉ ମତେ ତ କୋଚିଂ ବି ଯିବାକୁ ପଡେ ଯାହାହଲେ କି ମ୍ୟାଥ ଅନର୍ସ। ଜାଣୁଥିବେ ମ୍ୟାଥ ମ୍ୟାଥ ତ ଇଜିି ନୁହେଁ। ଯାହାେଲେ ବି ମାନେ ନିଜରୁ ଯେତିକି ବି କରଛି ସେ ସେଇଥିପାଇଁ ମତେ କୋଚିଂ ବି ଯିବାକୁ ପଡିବ ତ ମତେ ବହୁତ ଯିବା ଆସିବା କରିବାକୁ ପଡେ ସେଇଥିରେ ହ ମତେ ଥକା ଲାଗିଯାଏ ହଷ୍ଟେଲ ପହଞ୍ଚୁ ପହଞ୍ଚୁି ମତେ କେମିତି ଗୁଟା ଥକା ଲାଗିଲା ଭଳିଆ ହୁଏ ଆଉ କଣ କରିବ ଯାହା ଯେମିତି ସେମିତିରେ ମାନେ ମାନେ ଚଳୁ ସେମତି ଦି ପରେ ପୁଣି ସନ୍ଧ୍ୟା ବେଳେ ପୁଣି ଆସିକି ବି ତ ଖାଇବା ବି ବନ୍ଦ କରିଦେଇଛନ୍ତି ଆମର ବି ସେଇ ପ୍ରୋବ୍ଲେମ। ତାମାନେ କଣ କର ତା ତୁ ଭାଇ ତାପରେ ସିଏ ଆମେ ଆଣି ଖାଉ ତ ଦି ଭାବନ୍ତୁ ଏବେ ରେ କଲେଜ ଯିବା ଆସିବା କରୁଥିବେ, ପୁଣି ଖାଇବା, ପୁଣି କୋଚିଂ ପୁଣି ଆସିକି ରୁମ ରେ ପୁଣି ଆପଣ ଯାହାେଲେ ପଢିବେ ନା ନାଇ ଏବେ ତ ଏଜାମ ବି ଚାଲିଛି। ହଁ ଏଜାମ ନ ଚାଲିଥାନ୍ତ ହଁ ଗୋଟେ ଦତିନି ଦିନ ନ ପଡିଲେ ବି ହଁ ଚଳିବ। ବଟ ଚାଲିଛି ଆମର ବି ଏଇ ଦି ଦିନ ମଙ୍ଗଳବାର ଦିନ ସେଇ ଆମେ କିଛି ମୋେ ଦେଇପାରିବା ଆମର ତ ତମେ ଏଇଠି ପ୍ରୋବ୍ଲେମ ଯେ ଆମେ ପ୍ରୋବ୍ଲେମ ଗୁଡାକ ହ ସଲଭ କରିପାରୁନୁ ପଢିବାକୁ କଣ ଆବଶ୍ୟକତା ନାଇଁ
ହଁ ସେଇଟା ସତ କଥା ପ୍ରୋବ୍ଲେମ ବହୁତ ହଉଛି ପାଣି ପାଇଁ ପ୍ରୋବ୍ଲେମ ଖାଇବା ପାଇଁ ପ୍ରୋବ୍ଲେମ ସବୁଥି ପ୍ରବ୍ଲେମ। ଆମେ ଚାହିଁଲେ ବି ମାନେ
କରୁଛୁ ଯାହାହେଲେ ହଷ୍ଟେଲରେ ଆମେ କଣ ଚାହୁଁଛୁ କି ନା ଆମ କଣ ସବୁ ସୁବିଧା ଟା ମିଳୁ ନା ତମ ସୁବିଧା ଦେଖ ଆଚ୍ଛା ମୁଁ ମୁଁ କହୁ ଥିଲି କଣ ଆମେ କଣ। ଏତେ ସାରା ପଇସା ଦଉଛୁ ତ ସେମାନେ ଆମକୁ ସେ ସବୁ ସୁବିଧା ଦେବା କଥା କି ନା ନାଇଁ। ସେମାନେ ଟିକି ସୁବିଧା ହେଇ ପାରୁନି।
ତାଙ୍କ ମନ ତାଙ୍କ ଇଚ୍ଛାରେ ସିଏ ପାଣି ଇଏ କରିବେ ତାଙ୍କ ଇଚ୍ଛାରେ ସେ ଖାଇବା ଦେବେ ତା। ତାଙ୍କ ସୁବିଧା ଛୋନା ସେଠି ରହୁନ୍ତି ଯେ ତାଙ୍କୁ ଲାଗିବ କି ହଁ ପିଲା ମାନେ କେତେ କଷ୍ଟ। କରୁଛନ୍ତି ତାଙ୍କ ଏକ୍ସାମ ଅଛି କିନ୍ତୁ ସେମାନେ ଜାଣି ହନ୍ତେ ଆମ ଏଜାମ ଥାଇଁକି ବି।
ତା ମ ହଇ ଥାନ ତ ବାହାଣି ଯେଛି। ଆଚଛା ଆଉ ଆପଣଙ୍କର ସବୁ ମାନେ କେମିତି। ସେ ଏଜାମ ରେ ଭଲ ଭଲ ଲେଖିକି ଆସ ନା ନାଇଁ।
ହଁ ମୁଁ ଏକ୍ଜାମରେ ଲେଖିଛି ଆଉ ଭଲ କୋଶ୍ଚିନ୍ ଆସିଥିଲା। ଚଳିବ ମାନେ ଫିଫ୍ଟି। ଭଲ ବେଶୀ ଖରାପ ନାଇଁ କି ବେଶୀ ଭଲ ନାହିଁ। ଆଉ ପଢୁଛି ତ ଯାହାହଲେ ବି ପଢିବାକୁ ପଡିବ ତମର ମାର୍କ ସେ ଦିଅନ୍ତୁ କି ନ ଦିଅନ୍ତୁ ତମକୁ ଯେମିତି ହେଲେ ବି ପଢିବାକୁ ପଡିବ।
ମୁଁ ତ ମୁଁ ବି ମାନି। ଟି ପଢିଥିଲି ପଢିଥିଲି ଯେମତି ଯାହା ଯେମିତି ଗୋଟେ ଏବେ ତ ଦେଖିଥିବେ। ମାର୍କ ଭଳିଆ ଦଉନାହାନ୍ତି ତ ଯାହା ହେଲେ ବି ଆମକୁୁ। ସିନିୟର ମାନେ କହିଥିଲେ ତମେମାନେ ଯାହାଲେ ପେ ପେପର ଟା ଟିକେ ବେଶୀ ଭରିକି ଆସ ଅଧିକ ଅଧିକ ପେପର ଲେଖ। ତାପରେ ଯାହା ହବ ଦେଖାଯିବ। ସେ ଯଦି ଅଧିକ ଆମେ ପେପର ବି ଭରିଥିବା ସିଏ ତାହେଲେ ଆମକୁ କହିଲେ ପାସ୍ ତ କରିଦବ। ମାନେ ଯଦି ଆମେ ଅଠେଇଶ ଟା ତିରିଶ ଟା ପେଜ ଭରିଛେ ତାହେଲେ ସେ ଆମ ପେଜ କକୁ ଦେଖିକି ତାମକୁ ମାର୍କ ଦେଇଦବ ନା ଗୋଟେ। ଗୋଟେ ପେଜରେ ବି ଦି ମାର୍କ ତିନି ମାର୍କ।
ମି ପାସ୍ ମାର୍କ। ମିଳିବନି ପିଲାମାନୋନେ ତିରିଶ ବତିଶ ପେଜ ଲେଖିକି ବି ତାଙ୍କୁ ପାସ୍ ମିଳୁନି ମାନେ ଭାବୁଥା ସେ କଣ ଏତେ। ଯୋଉ ପିଲା ଜାଣିିନଥିବ। ଥୋଡି ନା ସେ ଏତେ ଲେଖିବ ଯାହା ତ ଜାଣିଥିବ ନା ସେ କଣ ପାସ୍ ହେଇପାରିବନି। ଆଉ ସେଇ କଥା ମା। ସେ ମାନେ ତାଙ୍କ ମନ ଇଚ୍ଛା ତାଙ୍କ ମନ ଇଚ୍ଛା ସେମାନେ କାଟୁଛନ୍ତି।
ଜାଣିଶୁଣି ଜାନିକି ଲେଖୁଛନ୍ତି ଏମିତି ଥୋଡି ନା ଯେ ଅଜଣାରେ କୋଉ ପିଲାଟା ଏତେ ସବୁ ଲେଖିପାରିବ ଯଦି ତାକୁ ପା ପାଠ ପଡା ଯଦି କିଛି ବି ଆସୁ ହିଁ ନଥିବ। ଏଇଟା ମାନେ ଟିଚର ମାନଙ୍କର ହିଁ ଭୁଲ ଆମ ଏଜୁକେସନ ସିଷ୍ଟମ ର ହିଁ ଟିକେ। ଅଛି ଆଉ ଏଥରକ ଏଠି କେବେ। ପ୍ଲସ୍ ଟୁରେ କେମିତି ମାର୍କ ଦେଇଛି ଶେରୁ ଶହେ ଦୁଇ ମାର୍କ ଏମିତି କି ଗୋଟେ ପିଲା ଆଣିପାରିବ କି କଣ ମନ୍ତି।
ସେୟାବା ସେ ତାଙ୍କ ମନ ଇଚ୍ଛା ତାଙ୍କ ମନ ହେଲେ ସେ ମାର୍କ ଦେବେ ମନ ନହେଲେ ମାର୍କ ଦେବେନି। ମାନେ ସିଏ କଣ କହିଲେ ତାଙ୍କ ମୁଡ ଉପରେ ଡିପେଣ୍ଡ କରେ ମାନେ ପିଲାଙ୍କ ଭବିଷ୍ୟ ଷ୍ୟତ ତାଙ୍କ ମୁଡ ଉପରେ ଡିପେଣ୍ଡ କରେ।
କଣ କହଲେ ସେଟା ତ ଆମ ପାଇଁ ଖରାପ ହେଇଯାଉଛି ନା ଆଚ୍ଛା ଭଉଣୀ ମୁଁ ଟିକେ ଯାଉଛି। ଧୂପ ଦେବାର ଅଛି ରଖୁ ନମସ୍କାର।